ହେଲୋ।
ହାଲୋ ଆପଣ ଫ୍ରି ଅଛନ୍ତି ଏ ମୁକ୍ତ ଅଛନ୍ତି କି ଏବେ।
ଆଜ୍ଞା ମୁକ୍ତ ଅଛି ମୁଁ। ମୁଁ ମୋ କଥା ସୁଭା
ଆଜ୍ଞା ଆଜ୍ଞା ଶୁଭୁଛି। ଆଉ ଆପଣ କିଛି ନାହିଁ ଏମିତି ଘରେ ଟିକେ ଶୋଇବା କଥା ଆଉ। ଆପଣ କଉଠି ଅଛନ୍ତି? ହ୍ୟାଲୋ।
ହ୍ୟାଲୋ କଣ ଖାଇଲେ?
କଣ ଖାଇଛି ବଲେ ମୁଁ ଖାଇଥିଲି ଏଇ କଥା ମନେପଡ଼ିଲାନି। ରୁଟି ସହିତ ଟିକେ ସନ୍ତୁଳା ଖାଇଥିଲି।
ଦିନ ବେଳେ ରୁଟି ସହିତ ସନ୍ତୁଳା?
ଏବେ ତ ଖାଇନି କିଛି ମଧ୍ୟାହ୍ନ ଭୋଜନ ଏପର୍ଯ୍ୟନ୍ତ ହୋଇନାହିଁ ଆମର।
ଆଚ୍ଛା କିଏ ରୋଷେଇ କରୁଛି? ଚନ୍ତି ଘରେ ନା ନା ମୁଁ ବି ଖାଇନି ତା ଖାଇବି।
ହ ମୋ ମା ରୋଷେଇ କରୁଛନ୍ତି। ହ୍
ଆଜ୍ଞା।
ଆପଣ ଜାଣିଛନ୍ତି ରୋଷେଇ କରିବା?
ଆଜ୍ଞା ଜଣାଅଛି।
ଆ ରୋଷେଇ କରି ଜାଣିଛନ୍ତି ଆପଣଙ୍କର ବାହା ହେବା ବୟସ ମଧ୍ୟ ହେଲାଣି ଆପଣ ବାହା ହେଇନାହାନ୍ତି ଏ ପର୍ଯ୍ୟନ୍ତ।
ଆଜ୍ଞା। ମୁଁ ଏଇ ମାସେ ଦି ମାସ ସପ୍ତାହେ ଭିତରେ ବାହା ହେଇଯିବି।
ନିଶ୍ଚୟ ନିଶ୍ଚୟ ମତେ ମଧ୍ୟ ନିମନ୍ତ୍ରଣ ପଠାଇବେ ମୁଁ ମଧ୍ୟ ଯିବି।
ଆଜ୍ଞା ଆଜ୍ଞା।
ଆଜ୍ଞା ନିଶ୍ଚୟ ନିଶ୍ଚୟ। ଆପଣ ଯୋଉ ରୋଷେଇ କରୁଛନ୍ତି କେଉଁ କେଉଁଥିରେ ରୋଷେଇ କରୁଛନ୍ତି?
ମୁଁ ରୋଷେଇ କରୁଛି କେଉଁଥିରେ
ମାନେ ଗ୍ୟାସ ରେ କିମ୍ବା ଜାଳେନୀରେ ବା କାଠରେ?
ଗ୍ୟାସ ରେ।
ଗ୍ୟାସ ରେ ନିଶ୍ଚୟ ଭଲ କଥା ତାହେଲେ ପ୍ରଦୂଷଣ ଆପଣ ତାହେଲେ କମେଇବାରେ ନିଜର ମତ ରଖିଛନ୍ତି ନିଜକୁ ସେଠାରେ ସାମିଲ କରେଇଛନ୍ତି।
ଆଜ୍ଞା ଧନ୍ୟବାଦ।
ହଁ ନିଶ୍ଚୟ ନିଶ୍ଚୟ। ଚୟ ଆପଣ ପ୍ରଦୂଷଣ ବିଷୟରେ କଣ ଜାଣିଛନ୍ତି ଓଡିଶାରେ କିପରି ଭାବରେ ପ୍ରଦୂଷଣ ବଢୁଛି?
ଆଜ୍ଞା କେଉଁ ପ୍ରଦୂଷଣ କଥା କହିବି ଜଳ ପ୍ରଦୂଷଣ ବାୟୁ ବାୟୁ ପ୍ରଦୂଷଣ ମୃତ୍ତିକା ପ୍ରଦୂଷଣ
ନିଶ୍ଚୟ ଅନେକ ପ୍ରକାର ପ୍ରଦୂଷଣ ରହିଛି ଆପଣ କହିସାରନ୍ତୁ ଆପଣଙ୍କର ଯାହା ଛାଡିଦେବେ ତାହା ମୁଁ ଆଉ ଥରେ ପୂର୍ଣ୍ଣ କରିଦେବି।
ଏବେ ଯେମିତିକି କଥା ବା ଯଦି କହିବି ମୁଁ ବାୟୁ ପ୍ରଦୂଷଣ ବିଷୟରେ ଅ ଜନସଂଖ୍ୟା ଯେହେତୁ ବୃଦ୍ଧି ହଉଛି ଜନସଂଖ୍ୟା ର ଚାହିଦା ମେଣ୍ଟେଇବା ପାଇଁ ଗାଡି ମଟ ଗାଡି ମଟର ଅଧିକ ବ୍ୟବହାର ମଧ୍ୟ ଆମେ କରୁଛୁ। ଯାହା ଫଳରେ କି ଗାଡି ମଟରରୁ ବିଭିନ୍ନ ପ୍ରକାର ଗ୍ୟାସ ଗୁଡିକ ବାହାରିକି ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାନ୍ତି ସେଇ ଦୂଷିତ ଗ୍ୟାସ ଆମେ ନିଶ୍ଵାସ ପ୍ରଶାସରେ ନେବା ସମୟରେ ଆମ ସସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ।
ହଁ ଠିକ କଥା।
ଆଜ୍ଞା।
ଆଉ ଜାଣିଛନ୍ତି ତ ପରିବେଶ ହଉଛି ଆମର ଗୋଟିଏ ହୁଁ
ଆଜ୍ଞା।
ଯାହାକୁ ସୁରକ୍ଷା କରିବା ଆମର ଦାୟିତ ବୃକ୍ଷରୋପଣ କରିବା ଆମର ଦାୟିତ?
ଆପଣ କରୁଛନ୍ତି?
ନିଶ୍ଚୟ ନିଶ୍ଚୟ ଏବେ କ ଜୁଲାଇ ମାସର ପ୍ରଥମ ସପ୍ତାହରେ ଆମର ବୃକ୍ଷରୋପଣ କରିବାର ସପ୍ତାହ ରହିଛି ଆପଣ ଯଦି ଚାହିଁବେ ପାଳନ କରିପାରିବେ ମୁଁ କହିବି ନିଶ୍ଚୟ ଆପଣ ପାଳନ କରନ୍ତୁ।
ଆପଣ ତାହେଲେ କେତୋଟି ଗଛ ଲଗେଇଛନ୍ତି?
ଆଜ୍ଞା ମୁଁ ତ କହିବାକୁ ଗଲେ ବେଶୀଠୁ ବେଶୀ ହେଲେ ପନ୍ଦର କୋଡ଼ିଏଟି ଗଛ ଲଗେଇଛି। ଆମ ବାରିପଟେ ହିଁ ମୁଁ ଲଗେଇଛି।
କେଉଁ ଗଛ?
କେଉଁ ଗଛ ଅନେକ ପ୍ରକାର ଫୁଲ ଗଛ ଲଗେଇଛି ଟଗର ଗଛ ଯେପରି ମନ୍ଦାର ଗଛ
ହଁ ହିଁ ହିଁ
ଏଇପରି ଭାବରେ ବଡ ବଡ ଗଛ ତ ଲଗେଇଲେ ଆମେ ରହିପାରିବାନି ଆମର ଘର ରହିଛି। ବିପଦ ସମ୍ମୁଖୀନ ହେଇଯିବା ଆମେ ତ ଆମେ ବୃକ୍ଷରୋପଣ କରିବା ପାଇଁ କିଛି ପ୍ରକାର ପଡିଆର ସାହାଯ୍ୟ ନେବା ଆବଶ୍ୟକ ପଡିଆ ମଧ୍ୟରେ ଗ ଗଛ ଲଗାଇବା ଆବଶ୍ୟକ ଯାହାଫଳରେ ପ୍ରଦୂଷଣ କମିବ। ଘର ପାଖରେ ଗଛ ଲଗାଇଲେ ଆମର ନିଜ ମଧ୍ୟ କ୍ଷତି ହେଇପାରେ ତ କିଛି ସମୟରେ ଯୋ ଆମର ଆସୁଛି ଝଡ ତୋଫାନ ଏଇଗୁଡିକ ମାଧ୍ୟମରେ ଯଦି ଆପର ଗଛଟି ବଡ ହେଇ ସାରିଲା ପରେ ସେ ଗଛଟି ଆମର ଘର ଉପରେ ପଡିଯାଏତେ କିଛି ନା କିଛି ଆମର ଅ ଦୁର୍ଘଟଣା ଘଟିପାରେ ଆମର ଆମେ କିଛି ନା କିଛି ଧନ ସମ୍ପତ୍ତି ନଷ୍ଟ ହବ ଧନ ଫଳ ସବୁ ଯାକ ହେବା ଫଳରେ ଆମର ଘରର ପରିବାରରୁ ମଧ୍ୟ କିଛି ନା କିଛି ହାନି ପହଞ୍ଚିବ ସେଥିପାଇଁ ଆମେ ଏହା ଘର ପାଖରେ ଗଛ ନ ଲଗାଇ ପଡିଆ ମଧ୍ୟରେ ଗଛ ଲଗେଇଲେ ଆବଶ୍ୟକ। ଆପଣ ମଧ୍ୟ ବୃକ୍ଷରୋପଣ କରୁଛନ୍ତି କି?
ନାଇଁ
ଆପଣ ଜଣେ ସଚେତନ ନାଗରିକ ହୋଇ କି ପରି ଭାବରେ ଗଛ ଲଗଉନାହାନ୍ତି ବୃକ୍ଷରୋପଣ କରୁନାହାନ୍ତି ନିଶ୍ଚୟ କରିବେ ଏ ବର୍ଷ ଠୁ ଆରମ୍ଭ କରନ୍ତୁ।
ହଁ ଆଜ୍ଞା
ନିଶ୍ଚୟ ନିଶ୍ଚୟ ଆପଣ ତ ଜାଣିଛନ୍ତି ଗଛ ନ ଲଗେଇବା ଦ୍ଵାରା ବାୟୁ ଜଳ ମାଟି ଏପରି ଜଙ୍ଗଲ ମଧ୍ୟ ଆମର ପରିବେଶ ପ୍ରଦୂଷଣର ଶିକାର ହଉଛି।
ଆଜ୍ଞ।
ଭାଳି ଶିଳ୍ପାୟନ ସହରୀକରଣ ଜନସଂଖ୍ୟା ବୃଦ୍ଧି ଏବଂ ମାନବ ଅବ ଅବସାଧନ କାରଣରୁ ପରିବେଶ ପ୍ରଦୂଷଣର ଏକ ଗଭୀର ସମସ୍ୟା ଆମର ଏଠି ଓଡ଼ିଶାରେ ଦେଖାଯାଉଛି।
ଆଜ୍ଞା।
ବାୟୁ ପ୍ରଦୂଷଣ ହେବା ସହିତ ଆମର ମୃତିଆ ପ୍ରଦୂଷଣ ମଧ୍ୟ ହଉଛି ପ୍ଲାଷ୍ଟିକ ଦ୍ଵାରା ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ଵାରା ମୃତ୍ତିକା ପ୍ରଦୂଷଣ ହଉଛି। ଶିଳ୍ପ କାରଖାନା ଧୁଆଁ ଏବଂ ଯାନବାହାନ ପ୍ରଦୂଷଣ ମାଧ୍ୟମରେ ଆମର ବାୟୁ ପ୍ରଦୂଷଣ ମଧ୍ୟ ଅତ୍ୟଧିକ ପରିମାଣରେ ଦେଖା ଯାଉଛି ଯାହା ଫଳରେ ଆମେ ଅମ୍ଳଜାନ ର ପରିମାଣ ଧୀରେ ଧୀରେ କମିବାରେ ଲାଗିଛି।
ଆଜ୍ଞା, ଆପଣ ମୋତେ କହିପାରିବେ କଣ କଣ? ପଦକ୍ଷେପ ନେଲେ ଆମର ବାୟୁ ପ୍ରଦୂଷଣ ରୋକା ଯାଇ ପାରିବ।
ନିଶ୍ଚୟ ନିଶ୍ଚୟ କଣ କରିପାରିବା ନା ଆମେ ପ୍ଲାଷ୍ଟ ପ୍ରଥମେ ତ ଆମେ ପ୍ଲାଷ୍ଟିକ ର ବ୍ୟବହାର କମେଇବା ନିଶ୍ଚୟ ଆବଶ୍ୟକ। ବାୟୁ ପ୍ରଦୂଷଣ ନିଶ୍ଚନ୍ତ ତାହେଲେ କହିବାକୁ ଗଲେ ବାୟୁ ପ୍ରଦୂଷଣ କହିବାକୁ ଗଲେ ଜଙ୍ଗଲରେ ଯୋଉ ନିଆଁ ଲଗେଇ ଦଉଛନ୍ତି ଅନେକ ଦୁର୍ବ୍ୟବହାର ବ୍ୟକ୍ତି ମାନେ, ସେମାନଙ୍କୁ ସଚେତନ କରିବା ଆବଶ୍ୟକ।
ସେମାନଙ୍କୁ କିପରି ଭାବରେ ସଚେତନ କରାଇବା?
ନିଶ୍ଚୟ ସଚେତନ କରାଯାଇ ପାରିବା ଆମେ ତ ମଦପାନ ବ୍ୟକ୍ତି କରୁଥିବା ବ୍ୟକ୍ତି ମାନଙ୍କୁ ଏହା ପ୍ରାୟତ ଦେଖା ଯାଇଥାଏ ଏହିଇ କାରଣ ଗୁଡିକ ଏମାନେ କରିଥାନ୍ତି। ତ ସେମାନଙ୍କୁ ତ ଆମେ ସଚେତନ କରାଯାଇ ପାରିବା ନାଁ, କରି କରିପାରିବା ନାହିଁ। କାହିଁକିନା ସେମାନଙ୍କୁ ଯ ସଚେତନ କରାଇବା। ତାହେଲେ ନିଜେ ଅସୁବିଧାର ସମ୍ମୁଖୀନ ହେଇଯିବେ ଆମେ। ସେମାନେ ଆମକୁ ମାଡି ବସିବେ ମା ମାଡ ଦେବା ପାଇଁ। ତ ସେମାନଙ୍କୁ କିଛି ନ କହିକି ଆମେ ନିଜେ ନିଜର ପଦକ୍ଷେପ ନେବା ନେବା ଆବଶ୍ୟକ। କିପରି ନେଇପାରିବା ତାହାର ମଧ୍ୟ ଅଛି। ହଁ କିପରି ନେଇପାରିବା ସେଇଟା ବି ଅଛି ପ୍ରଦୂଷଣ କମାଇବା ପାଇଁ ଗାଡି ମଟର ବ୍ୟବହାର କମାଇବା।
ଆପଣଙ୍କ ଗାଡ଼ି ଚଲାଉଛନ୍ତି?
ନିଶ୍ଚୟ ନିଶ୍ଚୟ ଗାଡି ଚଲାଉଛି।
ତ କିପରି ଭାବରେ କି ଆପଣ ପ୍ରଦୂଷଣ?
ମୁଁ ପ୍ରଦୂଷଣ କମେଇବା ପାଇଁ ଚେଷ୍ଟା କରିଥିବାରୁ ଏବେ ଏ ସବୁଜ ପ୍ରକାର ଗାଡି ଚଲାଉଛି ବା ଆମେ କହିବା କଣ କଣ ଆସିଲା ବ୍ୟାଟେରୀ ଚାଳିତ ଗାଡି ଆମେ ଚଳଉଛୁ ଏବେ
ଆଜ୍ଞା।
ଆପଣ ମଧ୍ୟ ଆପଣ ଗାଡି ଚଲାଉଛନ୍ତି?
ନାଇଁ।
ଆପଣ କେମିତି ଗାଡି ଚଳଉନାହାନ୍ତି ବାହା ବା ବୟସ ଆପଣଙ୍କର ହେଲାଣି। ଗାଡ଼ି ଚଲେଇବା ଶିଖିଛନ୍ତି କି ନାଇଁ?
ନାଇଁ।
ନିଶ୍ଚୟ ଭଲ କଥା ତାହେଲେ ଆପଣ ପରିବେଶର ସୁରକ୍ଷା କରିବାରେ ନିଜର ଗୋଟେ କାମ କରିଛନ୍ତି, ତ ଆପଣ ନିଜେ ଗାଡି ଚଲଉନାହାନ୍ତି ତା ଗୋଟେ ଭଲ କଥା।
ଆଜ୍ଞା।
ନିଶ୍ଚୟ ନିଶ୍ଚୟ ଆପଣ ଜାଣିଛନ୍ତି ଏଇଟାକୁ କିପରି ଭାବରେ ଆମେ କମେଇବା ଜଳ ପ୍ରଦୂଷଣକୁ କିପରି କମେଇ ପାରିବା ଜାଣିଛନ୍ତି?
ଜୋର ଆଜ୍ଞା।
କିଛି କହିବେ।
ଜ ଏବେ ଯେମିତି କିି ଆମେ ଅ ନଦୀ ନାଳ ରେ ଗାଧେଇବାକୁ ଯାଉଛନ୍ତି ଏବେ କିଛି ବି ହଉ ଏବେ ଅଇଁଠା ବାସନ ମାଜିବାକୁ ଯଦି ଯାଉଛୁ ଆମେ ସେଇଠି ପକେଇ ଦଉଛୁ। ସବୁ।
ଆଜ୍ଞା।
ଫେର୍ ଆମେ ଯଦି କିଛି ଲୁଗା ସଫା କରିବାକୁ ଯାଉଛୁ ତ ଆମେ ଯେଉଁ ସାବୁନ ବ୍ୟବହାର କରୁଛୁ କିମ୍ବା ସର୍ଫ ବ୍ୟବହାର କରୁଛୁ ତାହାର ଖୋଳ ଜରି ଆମେ ସେଇ ନଦୀରେ ହିଁ ଛାଡି ଦେଇଉଛୁ। ଗାଈ ମଣିଷୀ ଗାଈ ମଇଁଷି ଗାଧୋଇବାକୁ ଗଲେ ଆମେ ସେଇ ଗା ତ ଏମିତି ବହୁତ ସାରା ଅଛି। ଜିନିଷ କି ଆମ ମନୁଷ୍ୟ ମାନଙ୍କ ପାଇଁ ହିଁ ଜଳ ପ୍ରଦୂଷଣ ହେଉଛି। କଳକାରଖାନା ଯେହେତୁ ଗଢି ଉଠିଛି, ତାର ବିଶାକ୍ ତ ଜଳ ଯୋଉ ବାହାରୁଛି କଳକାରଖାନା ମାନଙ୍କୁ ସେ ତାହା ନଦୀ ନାଳ ମାନଙ୍କରେ ଛାଡି ଦିଆଯାଉଛି, ଯାହା ଯାହା ଫଳରେ ଜଳ ପ୍ରଦୂଷଣ ହେଉଛି। ଆଜ୍ଞା।
ଆପଣ ତାହେଲେ ପୁରା ଭଲ ଭାବରେ ଜାଣିଛନ୍ତି ନଦୀ, ପୋଖରୀ, ହ୍ରଦ, ସମୁଦ୍ର ଆମର କିପରି ଦରକାର ତାକୁ କିପରି ଆମେ ବଞ୍ଚେଇବା। ତାକୁ କିପରି ପ୍ରଦୂଷଣ କରିବା ନାଇଁ ଆପଣ ତାହେଲେ ବହୁତ ଭଲ ଭାବରେ ଜାଣିଛନ୍ତି ତାହା।
ଆଜ୍ଞା ଜାଣିଛି।
ବହୁତ ଭଲ କଥା। ଆପଣ ତ କହି ପୁରା ସବୁ ଯାକ କହିଦେଇଛନ୍ତି ମୁଁ ବି କଣ କହିପାରିବି ଏଥିରେ। ଆପଣ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି ପ୍ରଦୂଷଣ ବିଷୟରେ।
ଆଜ୍ଞା ଧନ୍ୟବାଦ।
ଘରୋଇ ଶିଳ୍ପ ଏବଂ ବର୍ଜ୍ୟ ଜଳର ମିଶ୍ରଣ ଦ୍ଵାରା ଆମର ଜଳ ପ୍ରଦୂଷଣ ହଉଛି ଜାଣିଛନ୍ତି ଆପଣ ଯାହା କହିଲେ, ଘରର ସେ ଅଇଁଠା ବାସନ ଏବଂ ହଁ ଶିଳ୍ପରୁ ବାରୁଥିବା ଅନେକ ପ୍ରକାର ଅପରିଷ୍କାର ଜଳ ନଦୀ ନାଳ ଏବଂ ସମୁଦ୍ର ମଧ୍ୟ ପ୍ରଦୂଷଣ ହେବାରେ ଲାଗିଛି।
ଆଜ୍ଞା।
ନଦୀର ଜଳାଶୟ ଗୁଡିକ ଏହା ଦ୍ଵାରା ସଫେଇ କରିବା ଆବଶ୍ୟକ ନହେଲେ ତାହା ପାନୀୟ ଜଳର ବ୍ୟବହାର ହୋଇପାରିବ ନାହିଁ। ଆମର ପୂର୍ବ ପୂର୍ବ କାଳରୁ ଯେପରି ଭାବରେ ନଦୀର ପାଣି ସ୍ଵଚ୍ଛ ଏବଂ ନିର୍ମଳ ଥିଲା ତାହା କରିବା ପାଇଁ ଆମେ ଏବେ ଆକୁଆ ଗାର୍ଡ ଏବଂ ଅନେକ ପ୍ରକାର ଅ ଜଳ ବିଶୋଧନ ଗାର ର ସହାୟତା ନଉଛେ। ଯଦି ଆମେ ନିଜେ ସଚେତନ ହୋଇପାରିବା ତାହା ଦରକାର ଆବଶ୍ୟ
ହ୍ୟାଲୋ। ହ୍ୟାଲୋ। ଶୁଭା ଯାଉଛି ମୋ କଥା? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଶୁଭା ଯାଉଛି ମୋ କଥା ହ୍ୟାଲୋ? ହାଲୋ